ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ
ଆଜ୍ଞା ନମସ୍କାର। ହ୍ୟାଲୋ ନମସ୍କାର।
ବୁଢ଼ୀ ହେଇଥା। ହଁ ନମସ୍କାର। ଘରେ
ଆଜ୍ଞା ଆଉପଣ କେମତି
ହଁ ଭଲ ଅଛି। ଆପଣ?
ଆଜ୍ଞା ମୁଁ ବି ବହୁତ ଭଲ ଅଛି।
ଆଉ ଏବେ କଣ କରୁଥିଲେ?
କିଛି ନହିଁ ବି ବସିକି ପଢାପଢି କରୁଥିଲି। ଆପଣ?
ମୁଁ ଏବେ ରୋଷେଇବାସ ସାରିକି ଖାଇ ପିଇକି ଆସିଥିଲି ଟିକେ ଶୋଇବା ପାଇଁ ଆଉ।
ଆଞା ଆଜ୍ଞା ରଷେଇ ତାହେଲେ ସିରଲାଣି ପଣ ଖାଇ ସାରିଲେଇଁ ନା?
ହଁ ଆମର ବାରଟା ବେଳୁ ରୋଷେଇ ସରିଲାଣି। ଛୁଆ ପିଲା ଖାଇ ଖୁଆ ସାରିଲେ ଏଇ ଲାଷ୍ଟରେ ମୁଁ ଖାଇସାରିକି ଉପରକୁ ଆସିଲି ଟିକେ ଶୋଇବା ପାଇଁ।
ଆଜ୍ଞା
ଆଉ ଆପଣ କଣ ଖାଇଛନ୍ତି ନା ନା ଆଜି
ଆଜ୍ଞା ଆଜ୍ଞା ଆଜ୍ଞା କୁହନ୍ତୁ
ଏଇ ସଖାଳେ କାଉଁଳିଆ କାଉଁଳିଆ କରିଥିଲା।
ଆଜ୍ଞା
ଏବେ ତ ଖରା ହ ଲାଣି ଗରମ ବି ହେଲାଣି।
ହଁ ଗରମ ତ ବହୁତ ହୁଏ।
ହୁଁ ହୁଁ ସକାଳେ କଣ ଖାଇଥିଲ?
ସଖାଳେ ଆ ରୁଟି, ବ ଭଜା, ଆଉ ସେଓ ବି ଖାଇଥିଲି। ଆ ଆଉ ଏବେ ତ ଖାଇନୁ ଆମେ ଏଇନା ଭାତ ବସିଛି। ଆଉ ଭାତ ହେଇ ସାଇଲା ପରେ ଆମେ ଖାଇବୁ।
ଓହୋ ତମେ ଲେଟ ରେ ଖାଅ କି?
ନାଇଁ ନାଇଁ ହଷ୍ଟେଲରେ ଅଛି ନା, ତ ହଁ ଟିକେ ଲେଟ ରୋଷେଇ ହେଲେ ହିଁ ମୁଁ ଖାଇବି।
ସେଥିପାଇଁ ଆଉ। ହଷ୍ଟେଲ ରେ ଦିଟା ବେଳୁ ଦେବେ ଖାଇଆ ପାଇଁ ନାଇ କି?
ଆଜ୍ଞା ସାଢେ ଗୋଟେ ରୁ ଦି ଟା ଭିତରେ।
ହୁଁ।
ମନ ଇଚ୍ଛା ଯେତେବେଳେ ଭୋକ ଲାଗିବ, ନହେଲେ ଏଁ ମନ ଇଚ୍ଛା ହଷ୍ଟେଲ ରେ ତ ଗୋଟେ ଟାଇମ ମାନେ ଦେବେ।
ଆଜି କଣ ଖାଇବା ଦେବେ ହଷ୍ଟେଲ ରେ?
ଆଉ ଆଜି ମୁଁ ତ ରୋ ସ ହଁ ହଁ। ଅହୋ। ମୁଁ ଆ ଜି ସଖାଳେ ରୋଷେଇ କରିଥିଲି ଶାଗ ସୋୟାବିନ ତରକାରୀ ଆଉ ଭଜା କରିଥିଲି। ଉଁ ଭଜା କରିଥିଲି। ଆଉ ଦଳା ଦଳି କରିଥିଲୁ ଆ ପୋଡାପୋଡି କରିକି ଆଉ।
ହଁ ସେଇଟା ବହୁତ ବେଶ୍।
ହଁ। ଆଉ ତମ ଆଡେ ରଜ ଭଲ ହୁଏ ନା।
ହଁ ରଜ ନହଲେ ବୁଲାବୁଲି କର ଯାଇକି ଯାଉଠି।
ବୁଲାବୁଲି କରିବାକୁ କୁଆଡେ ଯାଇଥିଲ।
ସାଙ୍ଗ ହେଇକି। ଓ ହୋ। ତା ପାଖରେ
ଓ ହୋ-
ହଁ କଣ।
ହଁ। ହଁ ଆମ ଏଇ ପାଖ ଗାଁ ରେ ଆମ ଗାଁରେ ତ ଏତେ ଭଲ ହୁଏନି, ଦୋଳି ଖାଲି ଏମିତି ପଡେ, କିନ୍ତୁ ଆମ ପାଖ ଗାଁରେ ଭଲ ହୁଏ, ଆମେ ଯାଇଥିଲୁ ବୁଲାବୁଲି କରିବାକୁ ସେଠି ବହୁତ ସାରା କିଣା ଦୋଳି ପଡ଼ିଥିଲା, ଆଉ ଏଇ ଦୋଳି ବି ପଡ଼ିଥିଲା, ଭଲ ମିନା ବଜାର ପଡ଼ିଥିଲା।
ମିନା ବଜାର
ହଁ ଆମ ପଟରେ ଏପଟରେ ଭଲ ହଉଛି।
ଆଚ୍ଛା
କଣ କହିଲେ?
ରଜରେ ଆପଣଙ୍କର
କି ପିଠା କରିଥିଲେ ଘରେ?
ଆମ ଆମ ଘରେ ଆଉ
ଉଁ, ଆମର ହେଇଥିଲା ନିମି କିି ସୁଜି ପିଠା ଆଉ ଗୁଡ଼ ଆରିସା, ଚକୁଡ଼ି ଏଇ ଭଳିଆ ପିଠା ହେଇଥିଲା। ଆଉ ତୋମ ପଟରେ ଚାଷ କରନ୍ତି? ହଁ, ଚିକେନ୍ ମ ଟନ ଏଇରା ସବୁ ହେଇଥିଲା ନନଭେଜ୍ ହଁ ଆମର ଫାଷ୍ଟ ଦିନ ହେଇ ଥିଲା ମଟନ୍ ତା ରେ ହେଇଥିଲା ମ ସେଦିନ ହେଇଥିଲା ପନିରି, ଛତୁ ତାପର ଦିନ ହେଇଥିଲା ଲାଷ୍ଟ ଦିନ ହେଇଥିଲା ଲାଷ୍ଟ ଦିନ ହେଇଥିଲା କଣ ଏଇ ଯୋଉ ବିରିୟାନୀ। ଆଇଁଷ କରା ହେଇନଥିଲା ସା ତା ସେଦିନ ମଙ୍ଗଳବାର ନଥିଲା କି
ଆଜ୍ଞା ମଙ୍ଗଳବାରେ ଆଜ୍ଞା।
ହଁ ସେଦିନ ସାଧା କରାହେଇଥିଲା, ଆଉ ବୁଧବାର ଦିନ ଗୋଟେ ଦେଶୀ ଶୀ କୁକୁଡ଼ା କରାହେଇଥିଲା ଆଉ।
ହଁ ଦେଶୀ କୁକୁଡ଼ା ତ ଭଲ ମୋତେ ତୁ ମୋଟା ଖଇଯାଉଥିଲାଉ।
ହଁ ହଁ। ହଁ, ତମ ବାଟରେ ଝିଅ ଚାଷ କରନ୍ଦିନା
ଚାଷ ଧାନ ଚାଷ କରନ୍ତି
ହଁ ହଁ। ଆଉ କିଛି କରନ୍ତିନି
ହ ଆ ସେତି ନା ଲୋମାନେେ ଜ ଜ ନଲଖଏ ସେ କଣ ସବକି ଚାଷ କରନ୍ତି ହ ଆମର ବି ଯୋଉଠି କରନ୍ତି ମମେ ହ
ଆମ ପଟରେ ଏପଟରେ ନଈ କୂଳ ଟା ନା ସବୁ ପ୍ରକାରେ ଫସଲ କରାଯାଏ। ଚାଷ ବି କରାଯାଏ ସବୁ କରାଯାଏ।
ସବୁ ପ୍ରକାର ଫସଲ
ହଁ, ଆମର ଏବେ ବାଇଗଣ ଅଛି ହେଇଛି। ଭେଣ୍ଡି, କଲରା, ଜହ୍ନି ଆଉ ବୋଇତାଳୁ, ବାଦାମ ବି ଏଟପଟରେ ହୁଏ ଧାନ ବି ହୁଏ। ସବୁ କଥା ହୁଏ।
ଚାଷ ହଉଥିବ
ହଁ ଆମେ ସନ୍ଧ୍ୟା ସମୟରେ ବି ନଈଆଡେ ଯାଉ ଚାରିଟା ପାଞ୍ଚଟା ଆଳୁ ଖରା ଗଲେ ଆମେ ନଈଆଡେ ଯାଉ ବୁଲାବୁଲି
ହଁ ସେଠି ବି ପବନ ପବନ୍ ଆଲ ସେଆଟିରେ ପାଉଥିବେ ଆପଣ
ହଁ, ଆଉ ତାପରେ ଟିକେ ଚାଲିବା ପାଇଁ ବି ହୁଏ। ଟିକେ ବୁଲାବୁଲି କରିବା ପାଇଁ, ମାଇଣ୍ଡ ଫ୍ରେେଶ ବି ହୁଏ। ଭଲ ଲାଗେ ଆଉ
ହଁ ମାଇଣ୍ଡ ଫ୍ରେଶ ତ ହବ ମାନେ ସେମତିକି କେତେବେ
ତାପରେ ସବୁବେଳେ ଘରେ ରହିଲେ ଝିଅ କେତେ ତେ ମାନେ ଫାଙ୍କା ଟିକେ ମିଳିଲା ତ ଦେଇ ଟିକେ ବୁଲି ଆସିବା ଆଉ
ହଁ ସେଟା ବି ଘର ଭିତରେ ସବୁବେଳେ ରହିଲେ ଆଉ କୁଆଡେ ବାହାର ଫରୋଉନାନ୍ତି ନା ସବୁ ଭଳେ ରୋଷେଇ କଲେ ହି ଗୋଟେ ଜାଗାରେ ବ ଶୋଇଲେ ଭଲ ଲାଗିବନି। ହଁ ସାଙ୍ଗହେଇକି କଲେ ଏମିତିରେ ଏକ୍ସରସାଇଜି ସେ ଦବ
ହୁଁ ଆଉ ଆଜି କଣ ତମେ ଖାଇବ?
ହଁ ସେ କଣ ଆଉ ଭାତ ଡାଲି ହଁ ଖଟା
ରାତି ଝିଅ କଣ ଦିଅନ୍ତି?
ରାତି ସେମିତି ଭାତ
ଭାତ ସବୁଦିନ ହଁ। ଏବେ ଆସିଥିବ ବୋଧେ ହଷ୍ଟେଲକୁ?
ଆଜ୍ଞା।
ଓଁ ହୋ କୁହ।
ହଁ ସେମତି ତମେ ରୁଟି ବି ଖାଇପାରିବ ତମେ ଏକ୍ସଟ୍ରା ପଇସା ଦେଇକି ରୁଟି ବି ଖାଇପାରିବ। ଏକା ପ‌ଇଷା ଦବାକୁ ପଡିବ ତମକୁ। ହ
ଝିଅ ତମର ଏର କଣ ବର୍ଷକୁ ଦିଅ ନା ମା ସକୁ
ନାଇଁ ଆମେ ମାସିକିୟା ମନ୍ଥଲି ଆମେ ପେମେଣ୍ଟ କରିଦୋଉ ଖାଇବା ପାଇଁ କି।
ଓ ହୋ।
ଖାଇ ଚାଉଳଟା
ହଁ।
ଚାଲ ମାନ ସେ ଅରୁଆ ସବୁବେଳେ ଉଷୁନା ନୁହେଁ ଏଠି।
ହଁ ହଁ।
ଆପଣ କୋଉ ଡିଷ୍ଟ୍ରିଟରେ ରହୁଛନ୍ତି କି?
ଆମର ଏଟା ଯାଜପୁର ଡିଷ୍ଟ୍ରିକ୍ଟ କି କେଉଁଝର ଡିଷ୍ଟ୍ରିକି ବର୍ଡରରେ। କିନ୍ତୁ ଡିଷ୍ଟିକି ଆମର ଯା
ଆଚ୍ଛା ଆଚ୍ଛା ରାମଚନ୍ଦ୍ରପୁର ପାଖାପାଖି କି?
ହଁ ହଁ ହଁ ସେ ଟିକେ ଆମଠୁ ଦୂର ଆମେ କିନ୍ତୁ ଜା ଯାଜପୁର ଡିଷ୍ଟ୍ରିକି ଆଉ। କେଉଁଝର ଡିଷ୍ଟ୍ ଟିକେ ବଡ଼ରରେ ଆମେ ଅଛୁ ଆଉ।
ଓ ହଁ ହଁ ହଁ ଜାଣି ହେଲା।
ନଈଟା ପାର ହେଲେ ସେଟା କେଉଁଝର ଡିଷ୍ଟ୍ରିକ ଯିବ। ଏଟା ଯାଯ୍ ଡିଷ୍ଟିକ୍ ଆଉ।
ଆଜ୍ଞା।
ହ
ହଁ ଏପଟେ ସେପଟେ ଟ ସମସ୍ ସ୍ତେ ଆମର ଅରୁଆ ଖାଆନ୍ତି। ଆଉ ଏପଟେ ନା ଉଷୁନା ଏଠି ତ ସମସ୍ତ ଅରୁଆ ମାନେ ଯୋଉଟା ଚାଷ ହଉଛି ଏଠି ଏଠି ଉଷୁନାର ଦାମ ବହୁତ ଅଧିକ ଆଉ ଏଠି ଯୋଉ ଅରୁଆ ଟା ବି ସେଟା ବି ଟିକେ ଭାଇଟାମିନ୍ସ ଅଛି ଟିକେ ନି ଟେନ୍ସରେ ଅଛୁ ଅଝିକ ସେଠି ଏଇ ଅରୁଆରେ।